ହଁ ହଁ ହେଲା କେଇଜାଣି କାଲି ତ ଜଣେ ସେ କହୁଥିଲେ କାଇଁ ହଉନି ବୋଲି ତ
ଓ ହୋ।
ହଁ ଆଉ ସେଇଥି କାହା ପାଇଁ ଏଠି ବସିଚୁ ଆଉ। ଲାଇନ୍ ଫ୍ୟାନ ଆମର କାଲି ବର୍ଷା ଫର୍ଷା ସବୁ ହେଇକି ବହୁତ ଜୋର ଚଡକ ମାରିକି ଲାଇନ ନାହିଁ ଯେ ହଁ ବସିଚୁ ସବୁ।
କାଲିଠୁ ନାହିଁ?
କାଲିଠୁ ନାହିଁ। କାଲି ରାତିରୁ ସନ୍ଧ୍ୟା ବେଳୁ ତ ବର୍ଷା ଷ୍ଟାର୍ଟ ହେଲା ଚଡକ ଫଡକ ମାରିକି ପୁରା ରାତି ଯାଙ୍କ ଲାଇନ ନାହିଁ କିତଳେ ତେ ଆସିଚି ଡିମ୍ ହେଇକି ଆସିଚି ଆମର ଜଳୁନି କିଛି।
ସେ ଭାରି କଷ୍ଟ ଯୋଉ ହୁଳିୁ ଗୁଳି ହଉଚି।
ହଁ ପରା ଏତେ ବର୍ଷା ହେଇକିନା ବି ଥଣ୍ଡା ଲାଗୁନି।
ଲାଗିବନି ଯୋଉ ରେଟରେ ଖରା ହେଇଚି ଏବ ବର୍ଷ ସେ ପନ୍ଦର ଦିନ କେ ଜାଣି କଣ୍ କଣ୍ଟିନ୍ୟୁ ବର୍ଷା ହେଲେ ଯାଇକି କ୍ଲାଇମେଟ ଟା ଥଣ୍ଡା ଲାଗିବ।
ହଁ।
ନହେଲେ ସେ ଉତ୍ତାପ ଏବେ ଯିବନି।
ହଁ ପରା ଯାଉନି ଦି ଦିନି ହେଲାଣି ଫୁଣି ଲଗାତାର ବର୍ଷା ହଉଚି। ତଥାପି ମାନେ ଗୁଳିୁଗୁଳି ଯାଉନି।
ଆମର ଏପଟେ ଠୋପେ ବର୍ଷା ନାହିଁ। ଟିକେ ବର୍ଷା ହଉନି। କାଲି ବି ସେମିତି ଜୋରେ ଘଡ଼ଘଡ଼ି ବିଜୁଳି ମାରିକି ବର୍ଷା ଉଠାଇଥିଲା ହେଲେ ହେଲାନି।
ନାଁ ଇଆଡ଼େ ବୋହୁତ ସମୟ ହେଇଚି ଦିଘଣ୍ଟା ପାଖାପାଖି ପୁରା ହେଇଚି ବର୍ଷା। ଉସିଘ୍ନେ ଉଁ ହଁ ପରା ଗୁଳୁଗୁଳି ଲାଗୁଚି।
ହଁ ଲାଗିବ ଆଉ।
ରାତି ଯାଁକ ମାନେ ଶୋଇ ହେଇନଥାନ୍ତା ହେଲେ ଇନଭଟର୍ ଟା ଥିଲା ବୋଲି। ମୁଁ ହଁ ଟି ଛାଡ଼ି ଫ୍ୟାନ୍ ଟା ଲଗେଇ ଶୋଇପାଇଲା ନହେଲେ ଶୋଇ ବିି ହେଇନଥାନ୍ତା।
ଇନଭର୍ଟର୍ ଏବେ ଆଉ ଚାର୍ଜ ସରିଗଲା ନା କଣ?
ନାଇଁ ସରିନି ଇନଭଟର ଚାର୍ଜ ସରିନି କେନ୍ତି ବହେ ସମୟ ରହିଚି।
ଏ ଆସିବ ନ ଆସିବ କରେଣ୍ଟ୍ ଶୋଇବା ତ ଟିକେ ଶାନ୍ତିରେ ନାଇଁ କି?
କାଲି ରା ଥିରେ ଶୋଇଲୁ ପରା ସେଇ ମାନେ ଫ୍ୟାନ୍ ଟା ଲଗେଇକି ସମସ୍ତେ ଗୋଟେ ଘରେ କଳୁ ଆସ ଗୋ ଟେ ହରେ ସମସ୍ତେ ଶୋଇପଡି଼ଆ ଆଉ ବେଶୀ ଚାର୍ଜ ଯେନ୍ତି ନ ସରିବ।
ହୁଁ ହୁଁ ଉଁ ତଥାପି ମିନିମମ୍ ତିନି ଦିନି ରହିବ ଚାର୍ଜେ। ଦି ଦିଟା ଫ୍ୟାନେ ଚାଲିଲେ ବି ତିନି ଦିନି ରହିବ।
ହଁ ତ ଏଁ ଯଦି ଫ୍ୟାନ୍ ଫ୍ୟାନ୍ ଟେ ଚାଲିଲେ ଅଧିକ ଟାଇମ୍ ଫ୍ୟନ୍ ଟା ଅଧିକ ଟାଇମ୍ ଚାଲିଲା ମାନେ ବେଶୀ ଚାର୍ଜ ଟାଣିବ ନା।
ହଁ ସେଇ ଯୋଉ ସିଲିଙ୍ଗ ଫ୍ୟାନ୍ ପରା ଷ୍ଟାଣ୍ଡ ଫ୍ୟାନ୍ ଅଧିକ ଟାଣିବ। ସିିଲିଙ୍ଗ ଫ୍ୟାନ୍ ଉଡ଼ା ତିନି ଦିନି କଣ୍ଟିନ୍ୟୁ ଚାଲିବ ଚାର୍ଜ ରହିବ ଦି ଦିଟା।
କଣ ରଖିମି କୋବି ଖଣ୍ଡେ ରଖ କୋବି। ଲେଇ ପଗିନ୍ ହଁ ନେଇଯା କୋବି ଖଣ୍ଡେ ଖାଲି ରଖିଥା ହାଲୋ।
ହଁ।
ହଁ କୁହନ୍ତୁ କଣ କରଥୁଲେ ଖାଇ ହଁ ଖାଇସାରିଲୁଣି ଆଉ।
ମୋର ଆଜି ଓଷା ପରା ଆଜି ପୂର୍ଣ୍ଣମୀ ନୁହଁ କି?
ଓହୋ।
ହଁ ପୂର୍ଣ୍ଣିମା ମୋ ପୁଅ ପାଇଁ କରଚି।
ଅହ।
ହଁଁ।
ଆଜି ଦେବସ୍ନାନ ପୂର୍ଣ୍ଣିମା।
ଦେବସ୍ନାନ ପୂର୍ଣ୍ଣିମା ଆଜି ବି ଓଷା ମାନେ ପୂର୍ଣ୍ଣମୀ ଗୋଟେ ଦିନ ପଡ଼େ ଓଷା ଗୋଟେ ଦିନ ପଡ଼େ।
ମାନେ କଣ ଓଷା କି ଓଷା କରୁଚୁ?
ଚାନ୍ଦ ଏଇ ଯୋଉଁ ହଁ ଦେଢଶୁରଙ୍କ ନାଁ ହଁ।
ଜାଅ ହଁ ହଁ କରନ୍ତି ପୂର୍ଣ୍ଣିମାରେ କରନ୍ତି ଚାନ୍ଦ ପୂଜା।
ହଁ ହଁ ସେଇଟା ଫାଷ୍ଟେ ପଡ଼ିଯାଏ ଉ ଉପବାସଟା ତାପରେ ପୂର୍ଣ୍ଣିମା ପଡ଼େ ଆଜି କିନ୍ତୁ ଦିଟା ଯାକ ଗୋଟେ ଦିନରେ ପଡ଼ିଚି।
ହଁ ହଁ।
ହଁ ଭଲ ପୂର୍ଣ୍ଣିମାଟା ନା ଆଜି ସ୍ନାନ
ହଁ ହଁ ଦେବସ୍ନାନ ପୂର୍ଣ୍ଣାମା ଠାକୁରଙ୍କ ଇଏ।
ହଁ ସେଥିପାଇଁ।
ଗାଧୋଇବେ ଆଜି ଠାକୁର ଆଉ। ଜର ହବ ୟା ପରଠୁ।
ହଁ ହଁ ଠାକୁରଙ୍କୁ ଆହୁରି ଗୁଳିୁଗୁଳି ହବ।
ହଁ ଗୋଳୁ ଗୋଳି ତାପରେ ବଢିଯିବ ଆଉ।
ଯେଉଁ ଅଣସର ଘରେ ରହିବେ ପ୍ରଭୁ ଆହୁରି ଗୁଳିଗୁଳି ହେବ। ଏ ପନ୍ଦର ଦିନି। ଆଉ। ଆଜି ତ ମୋର କିଛି ଖାଇବା ନାହିଁ ଖେଇ ଖାଲି ଖେଇ। ହେଇ।
ଖାଲି ଖେଇ ଖାଇକି ରହିବେ।
ହଁ ଏଇ ଓଷାରେ ତ ସେଇଆା ଆଉ ମାନେ ଖାଲି ଧଳା ଜିନିଷ ଖାଇପାରିବ। ଖଇ ହଉ ସୁଜି ହଉ ଚାଉଳ ନୁହଁ‌।
ଓହୋ ଖା ସୁଜି ସିମେଇଁ ଏସବୁ ଖାଇପାରିବେ?
ଖାଇବ ହଁ ଆ ମୁଁ ମାନେ ମୁଁ ଓଷା ସାରିକି ଦିନ ମାନେ କିଛି ଖାଇବନି ପାଣି ବି ପିଇବନି। ରାତି ଯେତେବେଳେ ସନ୍ଧ୍ୟାବେଳେ ହଁ। ପୂଜା ସାରିକି ତାପରେ ବନ୍ଦେଇ ବୁନ୍ଦା ସାରିକି ଖାଇବ। କିନ୍ତୁ ଆମର ଏବେ ବନ୍ଦା ହଉନି ମୋ ଶଶୁର ଏକ୍ସପାର୍ଡ୍ କରିଗଲେ ଏ ବର୍ଷ। ବର୍ଷ ବର୍ଷ ବର୍ଷ ସାରା ଆମର ଦୀପ ଲାଗିବନି କଳସ ବସିବନି ବନ୍ଦା ହବନି।
ହୁଁ।
ସେଥି ପାଇଁ ମୁଁ ଖଇ ଦିଇଟା ଖାଇ ଦେଇଚି ଓଷା ତ କରିମୁନି ଖାଲି କିନ୍ତୁ ବାରିିବୁ ଯାହେଲେ ଆଉ।
ହଁ।
ଓପାସ ରହିବ ଆଉ ବନ୍ଦାବୁନ୍ଦି ହେଇପାରିବନି ଆଉ।
ହୁଁ-ହୁଁ।
ଉଁ ମୋ ପୁଅ ପାଇଁ ମୋ ପୁଅର ଟିକେ ଦୋଷ ଅଛି ତ ବାର ବର୍ଷ ସରିଗଲେ କରିବି ଆଉ।
ହୁଁ ହଁ ହେଟା କରନ୍ତି ପ୍ରାୟ ସମସ୍ତେ। ହଁ ଯାହାର ଟିକେ ଦୋଷ ଥାଏ କି ନହେଲେ ଥଣ୍ଡା ଫଣ୍ଡା ଯାହାର ଥାଏ ଅଧିକ
ହଁ।
ଅ ପୂର୍ଣ୍ଣିମାରେ ଯୋଉମାନେ ସବୁ ଜନ୍ମ ହେଇଥାନ୍ତି ସେଇମାନଙ୍କର ପ୍ରାୟ ମାନେ କରନ୍ତି ବି ବହୁତ୍ ଜଣ।
ଆଉ ସକାଳୁ କଣ ପଖାଳ ଖାଇଦେଇଚ?
ହଁ। ନା ଭଜା କରିଥିଲି ରୁଟି ପଟେ ଥିଲା ଖାଇ ଦେଇଥିଲି ତାପରେ ଘଣ୍ଟେ ଦେଢ ଘଣ୍ଟା ପରେ ତାପରେ ଖାଇଲି ଭାତ ଦିଟା ଖାଇଥିଲି ଆଉ ପଖାଳ।
ହଁ ପଖାଳ ତ ଏବେ ଗରମକୁ ଟୋ ଟାଲ ଇଚ୍ଛା ହଉନି ଆଉ ହେଲେ
ହୁଁ ଗରମ।
ଯିଏ ରୋଗେ ଲୋକ ପଖାଳ ଯାହା ଦେହରେ ନ ଯାଉଛି ସେଇମାନେ ଖାଲି ବାଧ୍ୟରେ ଯାହା ଖାଉଛନ୍ତି ତାଙ୍କର ଇଚ୍ଛା ବି ନୁହଁ ହେଲେ କଣ କରିବେ ଇହେ ହେ ବାଧ୍ୟରେ ଖାଇବା କଥା।
ଏଇ ଗରମକୁ ତ ଆଉ କିଛି ହଉନି ଆଉ କିଛି ଖାଇକି ହିଁ ହଉନି।
ଗରମ ଯେମିତି ହଉଛି ଖାଲି ହବନି ଖାଲି ଶାଗ, ପଖାଳ ସବୁଠୁ ବେଷ୍ଟ।
ହଁ। । ଆଉ କଣ ଖାଉଛନ୍ତି ସକାଳେ, ଏ ନା ଓଷା ତ ଆଜି ଆଉ।
ଓଷା ସେ ଖଇଦିଟା ଆଜି ଖାଇଚି। ମୁଁ ତ ଖାଏନି ଓଷା ସରିଲେ ଖାଏ।
କେତେ ବର୍ଷର କି ଆପଣଙ୍କ ପୁଅ?
ଏବେ ପୁଅକୁ ଫୋର୍ ପୁରିକି ଫାଇଭ୍ ଚାଲିଲା। ଫେବୃଆରିରୁ ହୁଁ।
ଆଉ ଝିଅ-ଝିଅ ମାନଙ୍କୁ କେତେ ବର୍ଷ?
ଝିଅ ତ ଷୋଳ ବର୍ଷର ହେଲାଣି ବଡ଼ ଝିଅ। ସେ ଟେନ୍ଥରେ ପଢୁଛି। ଆଉ ସାନ ଝିଅ ସିକ୍ସ୍ କ୍ଲାସ୍ ରେ ପଢ଼ୁଛି।
ହୁଁ-ହୁଁ।
ପୁଅ ତ ଏବେ ଏଲ୍ କେ ଜି ଯାଉଚି ଆଉ।
ହଁ-ହଁ।
ଚାରି ବର୍ଷ ଆଉ ଜାଣ ପୁରିଲା ମାନେ ଚାରି ବର୍ଷ ଆଉ। ଚାରି ବର୍ଷର ଏଲ୍ କେ ଜି ଯାଉଚି।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
ଭାରି ହଇରାଣ କରୁଚି। ହୁଁ ଜମା ଯାଉନି ସ୍କୁଲ, ଗଲାବେଳେ ପୁରା ଆମକୁ କନ୍ଦେଇ ଦଉଛି ପୁରା।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
କନ୍ଦେଇ ଦଉଛି।
ହଁ ଏ ଛୋଟ ଛୁଆ ଟିକେ ମଙ୍ଗିବେନି ଫାଷ୍ଟ ଫାଷ୍ଟ ସ୍କୁଲ୍‌ ଯିବାକୁ।
ସେ ଟିକିଏ ଯାହା ପଡ଼ିି ଯାଇଥିଲା ଅଭ୍ୟାସରେ, ଯୋଉଁ ରଜ ପାଇଁ ଯୋଉଁ ମାସେ ପୁରା ଛୁଟି ଦେଇଦେଲେ
ହଁ।
ପୁଣି ଗ୍ୟାପ୍ ରହିଗଲା ଏତେ ଦିନି।
ସେ ପା ଗ୍ୟାପ୍ ରହିଗଲା ମାନେ ଛୁଆଙ୍କର ଇଚ୍ଛା ହବନି ଜମା।
ଇଛା ହବନି। ଟୋଟାଲି ଯାଉନି ଯୋଉ କାନ୍ଦୁଛି ମାନେ ତମେ ଧୈର୍ଯ୍ୟ ଧରି ପାରିବନି। ଏତେ କାନ୍ଦୁଛି। ହଁ ତା ବାବା ତ ପୁ ପୁରା ଲୁଚିକି ରହୁଛନ୍ତି। ତା ବାବାଙ୍କୁ ଦେଖିଲେ ବେଶୀ କାନ୍ଦୁଚି।
ହୁଁ।
ବେଶୀ କାନ୍ଦୁଛି, ବାବା ବାବା ହଉଛି, ତା ବାବା ସହି ପାରୁନାହାନ୍ତି ସେ ଲୁଚି ଯାଉଛନ୍ତି। କହୁଛନ୍ତି ମୁଁ ଯିବା ଟାଇମ୍ ଟା ମୁଁ ଟିକେ ଲୁଚି ପଡ଼ୁଛି, ତମେ ବାଟେଇ ଦିଅ ନହେଲେ ମୁଁ ସହି ପାରିବିନି। ଏତେ ଜୋରେ କାନ୍ଦୁଛି। ଆଉ କଣ କରିବା? ଆମକୁ ବି କଷ୍ଟ ହଉଛି। ହେଲେ କଣ କରିବୁ ଆଉ? ପା ଠଟା ନହେଲେ ନହବ।
ହଁ।
ଆଡ଼ମିସନ୍ କରିସାରିଛୁ, ଆଉ କଣ କରିବୁ? ସେ ସେମିତି କାନ୍ଦୁ ପଛେ ପୁଣି ସେ ଆଠ ଦିନ, ପନ୍ଦର ଦିନ ଅଭ୍ୟାସ ରେ ପଡ଼ିଗଲେ ଠିକ୍ ହବ।
ହଁ ହଁ।
ସେଥିପାଇଁ ବହୁତ କଷ୍ଟ ଲାଗୁଛି, ହେଲେ କଣ କରିବା? ପାଠ ତ ନହେଲେ ହବନି ଆଉ।
ହୁଁ ନାଇଁ କଷ୍ଟଲାଗୁ କି ଝାଲୁ ଛୁଆ ମାନେ ପାଠ ନ ପଢିଲେ ପୁଣି କଣ କରିବ?
ପାଠ ନ ପଢିଲେ କେମିତି ହବ କହୁନ? ସିଏ କଣ କି କହୁଛି ମୋ ବାବା ସହିତ ଯିବି, ବାବା ସହିତ ଆସିବି। ବାବା ତ ଏଣେ ଉଁ ଡିଉଟି ଯିବେ। କେମିତି ବାବାଙ୍କ ସହିତ ଯିବୁ ଆସିବୁ ବାବା କଣ ଡ୍ୟୁଟି ନଗଲେ ପୁଣି କେମିତି ହବ? ଛୋଟ ଛୁଆ ବୁଝି ପାରୁନି କହୁଚି ବାବା ସହିତ ଯିବି। ତା ବାବା ନେଇକି ହଁ ଛାଡି ଦେଇକି ଆସନ୍ତେ, ଛାଡିବନି ତା ବାବାଙ୍କୁ ସେଠି। କହିବ ନା ତମେ ରୁହ, ମୋ ପାଖରେ ବସ, ମୁଁ ପାଠ ପଢ଼ିବି ପୁଣି ତମ ସହିତ ମୁଁ ଯିବି।
ବାପା ବି ଏଠି ପାଠ ପଢି
ବାବା ବି ସେଇଠି ପାଠ ପଢିବେ।
ଏଇ ଯୋଉ କେତେ ବାଟ କି ସ୍କୁଲ ଟା ସେଇଠୁ?
ସ୍କୁଲ ତଥାପି ଦଶ କିଲୋମିଟର ହବ, ଦଶ ଏଗାର କିଲୋମିଟର।
ଓହୋ ବହୁତ୍ ବାଟ ହେଇଯାଉଚି।
କୁହନ୍ତୁ ଆଜ୍ଞା ବହୁତ ବାଟକୁ ଯୋଉ ଯାକ ବିଲରେ ଛୁଆ ଯାଉଛନ୍ତି ସ୍କୁଲୁ ଗୋଟେ ଭଲ ଗାଡ଼ି ପଠଉନାହାନ୍ତି, ବହୁତ ପିଲା ହେଇଗଲେଣି ସେ ଖାଲି ଯେଉଁ ପେଲା ଠେଲା ହେଇକି ଯାଉଛନ୍ତି ଛୁଆ ବେଶୀ ଚିଚିଡ଼ା ହେଉଚନ୍ତି।
ଏଇ ଯୋଉ ଭ୍ୟାନ ରେ ବୋଧେ ଯାଉଥିବେ।
ଭ୍ୟାନ୍ ରେ ଯାଉଛନ୍ତି।
ଅ ବସ୍ ଫସ୍ ଆସୁନଥିବ ଅଧିକ ପିଲା ହେଇଗଲେ ବସ୍ ଇଏ କରିବା କଥା।
ଗୋଟେ ନିହାତି ଦରକାର ଏପଟେ ଯୋଉ ବହୁତ ପିଲା ହେଇଗଲେ ସେ କିନ୍ତୁ ବସ୍ ଟିକେ ଦେଉନାହାନ୍ତି ଏ ଭ୍ୟାାନେ ରେ ଛୁଆ ଯାକ ପିଲ ହେଇଗଲା ବେଳକୁ ତାଙ୍କୁ ଚିଡ୍ ଚିଡ଼ା ଲାଗୁଛି। ଛୋଟ ଛୁଆ ଛୋଟ ଛୁଆ ସିଏ ଆଜିିବା ପୁରା ତା କହିଲା ମୁଁ ଏଇ ମୁଁ ଡ୍ରାଇଭର ଅଙ୍କଲଙ୍କ ପାଖରେ ବସିକି ଯିବି। କାନ୍ଦୁଥାଏ ଏଣେ ମୁଁ ଅଙ୍କଲଙ୍କ ପାଖ ପାଖରେ ବସିବେ ସେ ସେଇଠୁ ତାଙ୍କ କୋଡ଼ରେ ବସେଇଲେ।
ହୁଁ ହଁ।
ଆଉକୁନାହାନ୍ତି ଛୁଆ ବହୁତ କଷ୍ଟ ଏମିତି ଏ ଛୁଆଙ୍କର ଛୁଆ ଦଶ ବର୍ଷର ହେଲେ ଯାଇକି ଟେନସନ୍ ଯିବ।
ହଁ ଛୋଟ ଛୁଆର ତ।
କଣ ତାହେଲେ ବୋଉ ତାହେଲେ ରଖୁଛି ତାହାଲେ ଆଉ।
ହଁ ହଁ।